ତ
ହଁ।
ହଁ କୁହ?
କହୁନ?
ହୁଁ ତାପରେ ଏମି ଦି ହିଁ ପିଠା ସବୁ ତିଆରି ହୁଏ ନାଇଁ କି?
ହଁ ତାକୁ କଣ କହିଲ ଅଳ୍ପ ବ୍ୟାଟର ଦେଇକି ପୂୁର ସବୁ ଦେଇ ଦିଅନ୍ତି। ତାପରେ ଆଉ ଟିକେ ଆଉ ଟିକେ ବ୍ୟାଟର ଢାଲି ଦିଅନ୍ତି। ଆଉ ତାପରେ ଅ ମଣ୍ଡାପିଠାକୁ ଯେମିତି ସିଝାନ୍ତି ତାକୁ ଠିକ ଯେମିତି ସିଝେଇବେ।
ହଁ।
ହଁ ତାପରେ ସିଝି ଗଲା ପରେ ଛୁରୀରେ ତାକୁ କାଟି ଦିଅନ୍ତି ପୁରା ଚାରି କଣିଆ ଗୋଟେ ସେଫ୍ ରେ ବାହାରି ପଡ଼େ।
ହଁ।
ଖାଇବାକୁ ପୁରା ମସ୍ତ।
ହଁ ହଁ ମୁଁ ତାହାଲେ ନିହାତି ଏବେ କହିବି ମୋ ମାଇଁ ଙ୍କୁ କରିବାକୁ। ତମଠି ତ ଶୁ ଶୁଣିଲି ରେସିପି ଟା ହଁ। ବା ବହୁତ ସୁନ୍ଦର ଲାଗେନା ଖାଇବାକୁ।
ଥରେ ଖାଇକି ଦେଖ ତାପରେ ମୋତେ କହିବ ଆଉ।
ମାନେ ସେମିତି ଖାଲି ଖାଇହବ ନା ତା ତା ସାଙ୍ଗକୁ ଆଉ କିଛି ମାଗିବ ବି ଖାଇବାକୁ? ଯେମିତି କିି ତରକାରୀ ହେରିକା?
ତାକୁ ଗରମ ଗରମ ଥିବ, ଖାଲି ତମେ ଖାଇଦବ। ଆଉ କିଛି ଖୋଜିବନିି ବି।
ଓହୋ ତାହଲେ ଏମିତି କଥା।
ବହୁତ।
ନିହାତିି ନିହାତିି। ହୁଁ, ମୋ ମାଆଙ୍କୁ ତ ଏବେ, ତୁମ ସହ କଥା ହେଇସାରିଲା ପରେ ଯାଇକି କହିବି। କି ଏମିତି ଏମିତି ବି ଗୋଟେ ପିଠା ଅଛି, ତୁମେ ନିହାତି ଥରେ ବନାଅ। ଆଉ ସିଏ ତ, ତାଙ୍କୁ ଯୋଉ ନୂଆ ଖାଦ୍ୟ ଖାଦ୍ୟ କହିବାକୁ ବନେଇକୁ କହିବୁ ସେ ନିହାତି ସେଇଟା ବନେଇବାକୁ ଚେଷ୍ଟା କରିବେ, ଆଉ ତାଙ୍କ ହାତ ରନ୍ଧା ଟେଷ୍ଟି ଲାଗେ ଯେ, ମୁଁ ଆ ମାନେ ଆଉ କୋଉଠି ମତେ ଇଛା ହୁଏନି ମୁଁ ସେଇ ହୋଟେଲରେ ଖାଇନୁ, ହୁଁ। ମତେ ତାଙ୍କ ହାତରନ୍ଧା ବହୁତ ଭଲ ଲାଗେ। ସେ ସବୁ ତରକାରୀ ଟା, ମାନେ ଆମ ଘରକୁ ଯଦି ବନ୍ଧୁ ଆସ ନା ସେ ବହୁତ କମ ସମୟ ଭିତରେ ହିଁ ରାନ୍ଧି ଦିଅନ୍ତି ଖାଦ୍ୟ। ହଁ, ଆମର ତ ଚୁଲିର ପ୍ରାୟ ହୁଏ ରୋଷେଇ।
ହଁ ଅଁ।
ହଁ ଅଁ। ତ ଏଇଭଳିଆ କଥା ଆଉ।
ହଁ
ହଁ ଆଉ ସବୁ ତାହେଲେ ଭଲ ତ?
ହଁ ଭଲ ସବୁ, ତମର?
ଆଛା, ହଁ ମୋର ତ ସବୁ ଭଲ, ଏଇ ଏବେ କଲେଜ ଆମର ଖୋଲା ହେଲାଣି କାଲି ଭାବୁଛି, କାଲିଠୁ କଲେଜ ଯିବି ଆଉ। ଦେଖିବା କାଲି ଯିବି ଆଉ, ତାପରେ ତ ଏକ୍ଜାମ ବି ଅଛି ଆମର, ଛଅ ତାରିଖରୁ ଷ୍ଟାର୍ଟ ହେଇଯିବ।
ଆଛା, ତମ କଲେଜ ପାଖରେ ଭଲ ମାନେ ଖାଇବା କଣ ଭଲ ମିଳେ?
ଆମ କଲେଜ, ସେମିତି ତ ବାହାର ଜିନିଷ ମୁଁ ଖାଉନି ଭଲ ସେମିତି କଣ? ଗୁପଚୁପ ଟା ଭଲ ଲାଗେ କିନ୍ତୁ ମୁଁ ଖାଏନି ଏତେ। ଗୁପଚୁପ ହୁଁ ଆ ହଁ ହଁ ହଁ ଆଉ ତାପରେ କଲେଜ ଯୋଉ ଯିବୁ ତୁ ଏତେ ଦି ତିନି ଘଣ୍ଟା କ୍ଲାସ କରିବୁ ଘରଦରୁ ଯାଇଥିବୁ ଏତେ ସମୟ ହେଲା ଖୋଲା ପେଟରେ ଖାଇଲେ ସେଗୁଟା ଭଲ ନୁହେଁ, ତ ସେଥିପାଇଁ ମୁଁ ଖାଏନି ବିସ୍କୁଟ ଯଦି ହବ ଖାଇଦିଏ। ଆଉ ଏମିତି କଥା ଆଉ। ଆମ ଆଡେ ଏବେ ବାହାଘର ସିଜନ ପୁରା ଚାଲିଛି, ତୁମ ଆଡେ କଣ କେମିତି? ବାହାଘରିଆ ଆଜି ଅଛି ନା ନାଇଁ?
ଆଜି ମୁଁ ବର ଯାତ୍ରୀ ଯିବି ରାତିରେ।
ଆରେ ବାଃ, ଡାକୁନ ତାହେଲେ?
ଆମର କଣ କହିଲ? ସେ ରିଲେଟିଭ୍ ଜଣେ ତାଙ୍କ ପୁଅ ବାହାଘର ତ
ଏଇ ବାଣ ଫୁଟୁଛି ଶୁଭୁଛିି ନା।
ହଁ ଶୁବୁଛି।
ହଁ ଏବେ ଗୋଟେ ବରଯାତ୍ରୀ ଯିବେ, ଆମ ଗାଁରେ। କିନ୍ତୁ ନିଜ ରିଲେଟିଭ କେହି ସମ୍ପର୍କୀୟ ନାହାଁନ୍ତି।
ଓହୋ ଅଛନ୍ତି, ଆମର ସେଇ ଟିକେ ସମ୍ପର୍କୀୟ ତ
ନାଇଁ ମୁଁ ଏବେ ନିକଟରେ ଯାଇଥିଲି, ମୋ ପିଇସିି ପୁଅ ବାହାଘରକୁ ଯାଇଥିଲି। ତ ସେଇଠି ମୁଁ ଭଲସେ ମଜାମସ୍ତି କରିଛି। ତାପରେ ପୁଣି ମୋର ସେଠି ସାରିକି ପୁଣି ସାଙ୍ଗେ ସାଙ୍ଗେ ଦି ଜଣ ଭଉଣୀଙ୍କର ବାହାଘର ହେଲା ତ ହୁଁ ଆସିଲି, ତ ସାଙ୍ଗେ ସାଙ୍ଗେ ଗୋଟେ ଦିନ ମାନେ ରହିଲା, ତା ପରଦିନ ହିଁ ଆଉ ଜଣେ ଭଉଣୀଙ୍କର ବାହାଘର। ପୁଣି ଆଉ ଦି ଦିନ ଗଲା, ଆଠ ତାରିଖରେ ଗୋଟେ ବାହାଘର ହେଲା ଆଉ ଦଶ ତାରିଖରେ ଗୋଟେ ବାହାଘର ହେଲା ସେଇଭଳିଆ କଥା ଆଉ।
ତ ଦିଦି ତ୍ୟା କହୁଛି।
ଓହୋ ଏଇ ଭଳିଆ କଥା କି।
ହଁ ମାନେ ଗୋଟେ ପୁଅ ବାହାଘର ବର ତ୍ରି ଯିବ ଆଉ ଗୋଟେ ଝିଅର ରିସେସନ୍।
ଓହୋ ତାହେଲେ ଯୁଆଡେ ଯିବେ ଗୋଟେ ଆଡେ ହିଁ ଯିବେ।
କଣ କରିବା ସେଇଆ ତ ଭାବୁଛି ଦିଆଡ଼େ ନ ଗଲେ ନ ହବ।
କିନ୍ତୁ ପ୍ରକ୍ ଭଲ ଲାଗିବ କୋଉଟା କହିଲେ ଏଞ୍ଜଏ ଟା କହିଲ? ମାନେ ଯୋଉ ବାହାଘର ଯିବାଟା ଯୋଉଟା ପୁରା ନାଚି ନାଚି ନାଚି ନାଚି ନାଚି ଯିବ ଆ
ହଁ।
କୋଉଟା ତାହେଲେ ଯିବ?
ହଁ ଦିଟା ଙ୍କ ଆଟେଣ୍ଡ କରିହବ କିନ୍ତୁ ମୁଁ ଚାହିଁଲେ ହବ ଆଉ।
ହଁ ହଁ ପାଖାପାଖି କି?
ନାଇଁ ନାଇଁ ପାଖାପାଖି ନାଇଁ ବର ଆମର ଏଠୁ ବାହାରିବ ନଅଟା ବେଳେ।
ଓହୋ ରାତିଆରେ ଦାଣ୍ଡ ବାହାଘର ତ କଁ ହୁଏ ନା ଏବେ ହଉଛି। ସବୁ ଦାଣ୍ଡ ବାହାଘର ରାତି ବାହାଘରଗୋଡ଼ା।
ପୂର୍ବରୁ ଯାଇକି ଝିଅଘରୁ ବୁଲି ଆସିଲେ
ହଁ ହଁ ନିହାତି।
ଏପଟରେ ବି ଯାଇ
ଯଦି ପାଖରେ ହେଇଥିବ ତାହେଲେ ଚେଷ୍ଟା କରିବ ନିହାତି ଝିଅ ଘରୁ ଯଦି ଆସିହବ।
ହଁ ହମ୍। ହଁ ସେଇପଟେ ଆମର ଯୋଉ କୋଉଠି କହିଲ ମଦନପୁର କୃଷ୍ଣପୁର।
ହଁ ହଁ।
ହଁ ସେଇ କୃଷ୍ଣପୁରରେ ସେ
ଏତେ ମୁଁ ହୁଁ। ବହୁତ ମାନେ ପୁଅ ଗୁଡାକ ପୁରା ବୁଲୁ ହଁ।
ଆଉ ପୁଅ ବି ବରଯାତ୍ରୀ ଯିବ ହଉଛି ମଦନପୁର।
ଓହୋ ମଦନପୁର ନା ଆମ ପା
ହଁ ହଁ ହଁ।
ହଁ।
ପାଖାପାଖି ଆଉ।
ହଉ ଏ ବାହାଘର ଗୁଡା ବହୁତ ସୁନ୍ଦର ଓଡିଆଙ୍କର ବାହାଘର ଯୋଉ। ତାର ବହୁତ ରୀତିନୀତି ଥାଏ ଯେମିତି କିି ତା ତା ଫେରା ବୁଲିବା ହଉ ଆଉ ବଚନ ଦବା ହଉ ସେଇଢା ମ ମତେ ବହୁତ ଭଲ ଲାଗେ ଦେଖିବାକୁ ବହୁତ ସୁନ୍ଦର ଲାଗେ। ତ ଆଉ ମେ
କୋଉଢି ଖେଳ ଟାଇମ ରେ।
କଣ କହିଲ?
ମାନେ ବେଶୀ ଇଣ୍ଟରେଷ୍ଟିଙ୍ଗ୍ ଲାଗେ କୋଉଢି ଖେଳ ଟାଇମ ରେ।
ହଁ ହଁ ନିହାତି। ତୁମେ ମାନେ ସେତ ସେଇଟା କୁହନ୍ତି ଯୋଉ ପୁରାଣରେ ଯୋଉ ଭଳିଆ ଥାଏ। ସେଇଭଳିଆ ହିଁ ଆଉ ସେଇ ସେଇଠୁ ହିଁ ଆସିଛି ବାହାଘର ପ୍ର ଥାଟା ଆମର ଯେମିତି କିି ଲକ୍ଷ୍ମୀ ପୁରାଣରେ ଆମର ଅଛି। କି ମହାଲକ୍ଷ୍ମୀ କହୁଛନ୍ତି ତୁମେ ମୋର ଦଶ ଦୋଷ କ୍ଷମା ଯୋଉ କହିଥିଲେ ତମେ ମୋର ଗୋଟେ ଦୋଷକୁ ମଧ୍ୟ କ୍ଷମା କଲନି ଏହା ହିଁ ଥିଲା ସେମିତି।
ହଁ।
ତ ସେଇଠୁ ହିଁ ଆସିଛି ଏଇଟା।
ହଁ।
ହଁ ସେଇଭଳିଆ କଥା ଆଉ।
କଣ କରିବା।
ଆଉ ହୁଁ ମତେ ଭାରି ଭଲ ଲାଗେ ସତରେ ଆମ ଓଡିଆ ଭାରି ବଢିଆ।
ସତରେ ବହୁତ ବଢ଼ିଆ।
ହୁଁ। ଖାଲି ପିଠାପଣା ନୁହେଁ ଆମର ସବୁ ଦେବାଦେବୀ କତୁରୁ ଆରମ୍ଭ କରିକି ପର୍ବପର୍ବାଣ ଆମର ଯାନି ଯାତ୍ରା ସବୁ ଭଲ ଆଉ ଆମ ଓଡ଼ିଶା ଓଡ଼ିଆ ମଧ୍ୟରେ ବିଭିନ୍ନ ପ୍ରକାର ଦର୍ଶନୀୟ ସ୍ଥାନ ରହିଛି ଆଉ ତମେ କୋଉ କୋଉ ଜାଗା ସବୁ ବୁଲି ଯାଇଛ?
ଏବେ ବାଛି ହବନି ଯେ କଉଟା ଖରାପ୍ ବୋଲି।
ନିହାତି ସେ ପ୍ରଭୁ ଜଗନ୍ନାଥ ତ ସେ ବିଶ୍ଵପ୍ରସିଦ୍ଧ। କୋଉ କୋଉ ଜାଗାରୁ କୋଉ କୋଉ ଦେଶରୁ ନ ଆସୁଛନ୍ତି ବୋଲି କହିବନି।
ହଁ ହଁ।
ହୁଁ। ଏବେ ତ ପାଥ ନିକଟରେ ଜଣେ ଆସିଥିଲେ କିଏ? ବଲିଉଡ୍ ସିଙ୍ଗର ଜଣେକିଏ ଆସିଥିଲେ ମୁଁ ଯାହା ଟିଭିରେ ଦେଖିଥିଲି ନ୍ୟୁଜ। ସେ ତ ଏତେ ସୁନ୍ଦର ନିଜ ମନରୁ ଗୋଟେ ଭଜ ମାନେ ଜଗନ୍ନାଥଙ୍କ ପାଇଁ ଗାଇଲେ ଯେ ସମ ମାନେ ସେଇଟା ବର୍ତ୍ତମାନ ପର୍ଯ୍ୟନ୍ତ ବି ମୋବାଇଲ ରେ ଚର୍ଚ୍ଚା ଚାଲିଛି।
ହଁ।
ହୁଁ। ଯୋଉଟା କି ତୁମେ ଚାହିଁଲ ବୋଲି ଚକା ଆଖୀ ଶ୍ରୀକ୍ଷେତ୍ର ପାଇଲା ନୁଆଁ ଉପହାର। ଏଇ କିଛି ଗୋଟେ ଗୀତଟା ବହୁତ ସୁନ୍ଦର ଗୀତଟା ନାଁ?
ହଁ।
ହୁଁ। ତ ସେଇଭଳିଆ କଥା ଆଉ ସବୁ ଜିନିଷ ଚର୍ଚ୍ଚାରେ ଯେମିତି କିି ପୁରୀର ଜଗନ୍ନାଥ ମନ୍ଦିର ହୁଅନ୍ତୁ ସେ କୋଣାର୍କ ହଉ। ତ ତାର ମହାତ୍ମ କିଛି ଗୋଟେ ଅଲଗା ପ୍ରକାର ଯେମିତି କି ଏତେ କାରିଗର ଲାଗିଲେ ମଧ୍ୟ କେହି ତାର ମୁଣ୍ଡି ମାରି ପାରିଲେନି ମାତ୍ର ବାର ବର୍ଷର ବାଳକ ସେ ସେଇଟା କରିକି ଦେଖେଇଦେଲା।
ହଁ ହଁ।
ତ କେତେ କଣ ମହାନତା ରହିଛି ଆମ ଓଡିଆ ସଂସ୍କୃତିରେ ହଉ। ଇତିହାସ ତ ବହୁତ ସାରା କଥା କହୁଛି ତାକୁ ମନେ ରଖିଲେ ହେଲା ଆଉ।
ଆଜ୍ଞା।
ଆଉ ଧଉଳି ଯାଇଛ ନା?
ହଁ ଧଉଳି ବି ଯାଇଛି।
ଧଉଳି ଆମର ଗୌତମ ବୁଦ୍ଧଙ୍କ ସ୍ତୂପ ପାଇଁ ପ୍ରସିଦ୍ଧ।
ହଁ। ସାନ୍ତିସ୍ତୁପ ବୋଲି ତ ତାର ଅନ୍ୟ ନାମ ଆଉ।
ହଁ ହଁ ଶାନ୍ତିର ପ୍ରତୀକ ହଉଛି ଧଳା। ତ ସେଥିପାଇଁ ସେଇଟା ହିଁ ଧଳା ରହିଛି ହୁଁ।
ଗଲେ ସେଠିକି ଆସିବାକୁ ଇଚ୍ଛା ହୁଏନି।
ସତକଥା
କଣ କରିବା।
ହୁଁ ଆସିବାକୁ କିନ୍ତୁ ପଡିବ କାରଣ ଯେହେତୁ ଆମେ ସେଠି ତ ସବୁଦିନ ରହିପାରିବାନି ନିହାତି ଥରେ ଯାଇକି ପୁଣି ପଳେଇ ଆସିବା। ତ କିନ୍ତୁ ମନ ଟା ରହିଯାଇଥାଏ। ହଁ ନା ମୁଁ ବହୁତ ଛୁଆ ବେଳେ ହିଁ ଯାଇଥିଲି ଆଉ ଯା ଯାଇନି ଅ ପାଗ ଠିକ ଠାକ ଯେ ଦେଲେ ଭାବୁଛୁ ଯିବୁ ବୋଲି ଦେଖିବା କଣ ହଉଛି।
ହୁଁ ଯାଉନ ବୁଲି ଆସିବ।
ହୁଁ ଆମେ ଯିବୁ ଆମ ପରିବାର ପୁରା ଯିବୁ ଆଉ ସିଏ ମାମୁଁ ମାଇଁ ସବୁ ଚେନ୍ନାଇରୁୁ ଆସିବେ ତାପରେ ସାଙ୍ଗ ହେଇକି ସବୁ ମିଶିକି ଯିବୁ ଆଉ।
ହଁ ଫ୍ୟାମିଲି ସହ ଗଲେ ଟିକେ ବେଶୀ ଭଲ ଲାଗେ ଆଉ।
ଆଜ୍ଞା ହଁ। ଆଉ ଆମ ଘରେ ତ ଜମା ଚାରି ଜଣ ମଣିଷ ମୁଁ ଆମ ସାନ ଝିଅ ବାପା ମା ଏଇ ଚାରିଜଣ। ଚାରି ଜଣ ଯାଇକି ଏତେ ମଜାମସ୍ତି ହେଇପାରିବନି। ତ ଆଉ ଦି ତିନି ଜଣ ନିହାତି ଦରକାର ଆଉ ଟ୍ରେନ ରେ ହିଁ ଯିମୁ। କାରଣ ଟ୍ରେନ ରେ ସବୁଠୁ ନିରାପଦ ବସ୍ ଠାରୁ ମଧ୍ୟ ଆଉ କମ ମୂଲ୍ୟରେ ମଧ୍ୟ ଯାଇକି ଆସିପାରିବ।
ହଁ, ଆରାମସେ ଯାଇକି ବି ବୁଲାବୁଲା କରିକି ଆସିପାରିବ।
ତାପରେ ଟ୍ରେନ ରେ ମଧ୍ୟ ସବୁ ସୁବିଧା ଅଛି।
ହଁ କିଛି ଅସୁବିଧା ହେଲେ ବି ସେମାନେ
ହୁଁ, ସମ୍ଭାଳି ନେବେ ହଁ। ସେଇଭଳିଆ କଥା ଆଉ ଆଜି କଣ ରୋଷେଇ ମା କରିଥିଲେ।
ଆଜି ତାଙ୍କର ହେଇଛି ମଟନ ମୋ ପାଇଁ ଚିଙ୍ଗୁଡି ଆଉ
ଆରେ ବା ବଢିଆ। ନାଇଁ ଆମର ହଉଛି ସବୁବେଳେ ମୁଁ ଯେତେ ବି ସାଧା ଜିନିଷ ଖାଇବା ପସନ୍ଦ କରେ। ବହୁତ ମାନେ ସାଧା ହୁଁ କାରଣ ଆମ ବାଡିରେ ମାଂ ମା ମଙ୍ଗଳା ମନ୍ଦିର ଅଛି ନା ସେଇଥିପାଇଁ ମୁଁ ବହୁତ ମାନେ ସାଧା ଖାଇବାକୁ ହିଁ ପସନ୍ଦ କରେ ଆଉ ଆମ ଘରେ ଏତେଟା ଆଇଁ ତ ଆଇଁଷ ଆସେନି ନା କାରଣ ଠାକୁର ପାଖରେ ଅଛନ୍ତି।
ଆଛା
ସେଇଥିପାଇଁ ହଁ।
ଭଲ ଆଉ।
ହୁଁ ଏ ଛୁଆ ବେଳେ ଯେ ଯେତେବେଳେ ପ୍ରଥମ ଦ୍ଵିତୀୟ ହେଇଥିଲି ସେତେ ବେ ତଥାପି ପଞ୍ଚମ ଷଷ୍ଠ। ସପ୍ତମ ଅଷ୍ଟମ ପର୍ଯ୍ୟନ୍ତ ମୁଁ ଆଇଁଷ ଚଲେଇଥିଲି। ଯାହା ହେଲେ ଛୁଆଳିଆ ଢଙ୍ଗ ଯାଇ ନଥିଲା ସେତେବେଳେ। ଜାଣିନଥିଲେ ଏତେ ମାନେ ମୁଁ ଆଜି ଧର ବୁଧି ଆାଇଁଶଟାର ସକାଳୁ ଆସିଯାଇଥିବ ମାନେ ମୁଁ ମୁଁ ଆଜି ମୁଁ ଏରା ଖାଇମି ଭାତ ତ ଖାଇବିନି ତାପରେ ଗାଁ କୁ ମାଛ ହିଁ ଆସେ। ଆମ୍ ଯାହାହେଲେ ବି ଗୋଟେ କେଜି ରହିବ। ଟିକିଏ ଅଧିକ ହବ ସେ କମ ହବନି। ହୁଁ ତାପରେ ସେ ସେ ଆ ତାପରେ ସେ ସବୁ ଦିନ ହିଁ ଦରକାର ପଡେ ଆଇଁଷ ତାପରେ ଆସ୍ତେ ଆସ୍ତେ ମୁଁ ନିଜେ ଭ ଭାବନି କଣ ମାଇଣ୍ଡକୁୁ ଆସେ। ଆସିଲା ଏବେ ଏଇ ଦି ତିନି ବର୍ଷ ହବ। କାଇଁ ଗୋଟେ ଆସିଲା ଘୃଣା ଭାବ। ଆସିଲା ବହୁତ ଘୃଣା ଭାବ ତ ସେଥିପାଇଁ।
ଯାଉ ଯାଏ ଟିକେ କାମ ଅଛି। ଫାଙ୍କା ହେଲେ କଲ କରିବି କଥା ହବା ଆଉ।
ଚାରିଟା ପାଞ୍ଚଟା ବେଳ କେତେବେଳେ କଲ୍ କଥା ହଁ ମୋର ଯାଇ ଟିକେ ବିଶ୍ରାମ କର।
ହଁ।